ହାଲୋ।
ହାଲୋ।
ହାଲୋ।
ହଁ ହାଲୋ।
ହାଲୋ। କୋଉଠୁ କହୁଥିଲେ ଆପଣ? ମୁଁ କହିଲି ଆପଣ କୋଉଠୁ କହୁଥିଲେ?
ଲୋ
ହୁଁ କାଇଁ ମତେ ଏଟା ଲୋକସ ମତେ ଏଟା କାହିଁକି ଲାଗିଲା ଭୁବନେଶ୍ଵରକୁୁ ଲାଗିଛି ବୋଲି?
ନାଇଁ ନାଇଁ ଏଇଟା ଯାଜପୁର ଜିଲ୍ଲା। ଯାଜପୁର କଲେଜ।
ମତେ ଲାଗିଛି ଏଇଟା ଭୁବନେଶ୍ୱରରେ ଲାଗିଛି ଏଇଟା ଭୁବନେଶ୍ୱର
ଏ ନାଇଁ ଲାଗିଥିବ ଆଉ।
ଆଛା ଆପଣଙ୍କ ଆପଣ ନାଁ ରେ ଗୋଟେ ଲୋନ ହେଇ
ଆଁ
ଆପଣଙ୍କ ନାଁରେ ଗୋଟେ ଲୋ ଆପଣଙ୍କ ନାଁରେ ଗୋଟେ ଲୋନ୍ ହେଇଛି।
କବୁଲି ଯୋଉ କଥା ହଉଛି ପୁରା ଠିକ କୋଉଚି। ବୁଝିଲୁ?
ଓହୋ।
ହଁ ହାଲୋ। ଅଭି ଯୋଉ କଥା କହିଛି ମୁଁ ତାକୁ ଚିଲାଚିଲି କରୁଛି। ହଁ ବା ସୁୁବିଛି ଇଆଡେ ପୁରା।
ଶୁଭୁଛି ଯିବନି କ କଣ କହୁଛି।
କଣ କେଜାଣି ତା ଭଉଣି ସହିତ କଥା ହଉଛି ସେଟା କହୁଛି ଆଜି ଛାଡି ତମକୁ କାହିଁକି ମୁଁ ନୁଚେଇବି।
ଉୁ ହୁଁ ତା ଭଉଣୀ ନୁହ ସେ ଯୋଉ ଯିଏ ଥିଲା ଆଉ ଝିଅଟା ଫଟୋ ଫଟ ପକାଏନ ନା ସେଇ ତାରି ଭଉଣୀ ଆଉ କଣ ଫୋନ ଫୋନ କରିକି ସିଏ ବ୍ଲକ ମାରି ଦେଇଛି। ବ୍ଲକ ମାରିଦେଇଛି କଣ ଏବେ ଡିଷ୍ଟର୍ବାନ୍ସ ହେଲା ମାନେ ତ ହବ ହିଁ ନା? ତା କଲ ଫଲ ମାରଥିଲା ବ ବ୍ଲକ ଗୁଲା କରିଦେଇଛି ସେ ଜିନି କହୁଛି ଆଉ
ସେ ତା ଭଉଣୀ ତାକୁ ଫୋନ କରୁ ହୁଁ ଏବେ ପା ଦେଖୁଛି ଗୋଟ ମୁଭି। ହ ଦେଖୁଛି ପା ବସିକି? କକଟେଲ ଠୁ କକଟେଲ ଟୁ
ହେଲା ଅଦା ନା କେତେ
ପୁରା ପୁରା
ଓହୋ ପୁରା କଣ କିନ୍ତି ଭଲ ଲାଗୁଛି ମୁଭି ଟା?
ୟେସ୍ ମସ୍ତ ହେଇଛି ମସ୍ତ ହେଇଛି।
ତା ହେଲେ ଦେଖିଦବା ଆଜି ଆଉ ହୁଁ ଆଉ କଣ ତମକୁ ସବୁ ମୁଭି ଭଲ ଲାଗେ?
ସବୁ ମୁଭି ଦୁନିଆରେ ଯେତିକି ନୂଆ ମୁଭି ବାହାରେ ସବୁ ଭଲ ଲାଗେ ସବୁ ପ୍ରକାର ମୁଭିସ୍। ସବୁ ପ୍ରକାର ବନ୍ଧୁ ସବୁ ପ୍ରକାର ଯୋଉ ପ୍ରକାର ଆପଣ ଦେଖେଇ ପାରିବେ ମତେ ଏ ଟୁ ଜେଡ୍।
ସେ କ୍ରିମିନାଲ ହଉ କି ଆଉ
କଣ?
ଯୋଉ ପ୍ରକାର ଆପଣ ଚାହିଁବେ, ସେଇ ପ୍ରକାର ସବୁ ପ୍ରକାର।
ଓହୋ ମୁଁ ବି ଦେଖେ ଓଡିଆ ଦେଖନ୍ତି ଓଡିଆ?
ୟସ୍। ଆମେ ଓଡିଆ ଛୁଆ ଆମେ ଓଡିଆ ଦେଖିବୁନି ଆଉ କଣ ହିନ୍ଦୀ ଦେଖିବୁ।
ହଁ, ଓଡିଆ କଣ କଣ ଦେଖିଛ?
ଉଁ ଉଁ ଏଇଆ ଦେଖିଛି। ସେ ବହୁତ କିଛି ବହୁତ୍ କିଛି।
ଆଉ ଯେମିତି କି?
କାଲି ଗୋଟେ କାମ କରିବେ ଆପଣ?
କଣ?
ଗୋଟେ ତିନିଶହ ବାଇଶି ଟ ତିନିଶହ ବୟାଳିଶ ଟଙ୍କା ଟେ ଗୋଟେ ଡେବିଟ୍ ହବ। କାଲି ଟିକେ କରିଦେବେ ଆପଣ ଆଉ। ତାପରେ ଅ ଆପଣଙ୍କର ଯାହା ଥିବେ ସବୁ ମିଶେଇ ମିଶେ ଆଉ
ହୁଁ।
ଆଉ ଆପଣ କେତେଟା ୱାର୍କସପ୍ ରେ କାମ କରିଛନ୍ତି? ଆପଣ କେତେଟା ୱାର୍କସପ ରେ କାମ କରିଛନ୍ତି?
କଣ?
ୱାର୍କସପରେ କେତେଟା କଲେଜ ତରଫରୁ? କିଛି ତ କରିଥିବେ।
ଏ କିଛି ବି ନାଇଁ ଏବେ ନାଇଁ ଏବେ କଲେଜରେ ଗୋଟେ ହବ ତ କେବେ କେତେ ତାରିଖ ଗୋଟେ ହବ ଦେଖିବା।
ଯୋଉ ରାମକୃଷ୍ଣ ପତି ଆପଣଙ୍କୁ ଚିହ୍ନିଛ ଚିହ୍ନିଛନ୍ତି।
ହଁ।
ସେ ଏବେ ଦେଖୁଛନ୍ତି ଆପଣଙ୍କର ଇଏ।
ଯା ହ ଉ।
ତ ସେ ସ୍ନାପ ଛାଡୁଛନ୍ତି।
ତା ଙ୍କ ଇଏରେ।
ଲାପଟପ।
ହଲ୍ ରେ।
ଇଏସ୍।
ଆଉ ଲାପଟପ୍ ଆଣିବା କଥା କଁ ହେଲା?
ହୁ ଆପଣଙ୍କ ଉପରେ ନିର୍ଭର କରେ।
ମୁଁ କହୁଛି ଆଣନା ଚଳେଇ ଦେ ସେଇ ଗୋଟେରେ।
କୋଉଦିନ ଠପ ହେଇଯିବ ସେଇ ଟା ହଉଛି ଡର ନ ହେଇଗଲେ ଦେଖିବା ବ ଯୋ କୋଉଟା ମିଳିବ ମିଳିବନି। ଯୋଉ ଏଇଟା ଯେତିକି ତିରିଶ ଚାଳିଶ ମିଳିଥାନ୍ତା ସେଇଟା ମିଳିବନି ନା।
ଦଶହରା ବେଳକୁ ଦଶହରା ବେଳକୁ କମ୍ ହବ ନା।
ଆରେ ସେଟା ସିନା କମ୍ ହବ ଏଟା ମେନ୍ ମତେ ଇଏ ଯେତେବେଳେ ବନ୍ଦ୍ ହେଇଯିବ ପୁଣି ହାଇରାଣ ଏବେ ଚାଲିଛି ଯଦି। ଏବେ ଏଇ କଣ୍ଡିସନରେ ମୋର ତିରିଶ ଚାଳିଶ ହଜାର ମିଳିଛି ଆ ଉ ଯଦି ସେ କେତେବେଳେ ଯଦି ବନ୍ଦ ହେଇଯିବ ନା ଫୁଣି ଆଉ ସେତିକି ମିଳିବନି ଏକ ରେ କୋଉ ତ କାମକୁ ହଉନଥିବ ଆଉ ବିକିିବି କଣ।
ହଁ।
ସେଇଟା ହେଉଛି କଥା।
ଆଉ ଆପଣ ସ୍ପୋର୍ଟ ଫୋର୍ସ କିଛି ଖେଳନ୍ତି।
ହୁଁ ବାରମେଣ୍ଟି। ୟେସ।
ଆଉ କଁ।
ଆଣିବି ନା।
ଆଉ କଁ କ।
ଆଉ ଆଉ ଗୋଟେ ଭୟାନକ ସ୍ପୋର୍ଟସ ଖେଳେ। ସେଇଟା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହଁ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହଁ ପା। ବୁଝି ପାଇଲେ ଆଁ। ବୁଝି ପାରୁ ନାହାନ୍ତି।
ଆପଣ ଯୋଉଟା ଖେଳୁଚନ୍ତି ସେଇଟା କେହି ଖେଳି ପାରିବେନି।
ହଁ।
ଆପଣ ପୁରା କୃଷ୍ଣ କଳା ଖେଳୁଛନ୍ତି ନା କିନ୍ତୁ ଆମେ ତ ସେଇଟା ପାରୁନୁ। ଆପଣ ଖାଲି ଅନେଇ ଦେଲା ମାନେ କୃଷ୍ଣ କଳା ପୁରା କଳା କଳା ହେଇଯାଉଛି ସବୁ।
ନାଇମ ସେମତି କିଛି ନାଇ।
ସେମିତି ହିଁ ଅଛି, ନହେଲେ ଆପଣଙ୍କ ସାଇଟ୍ ରେ ଗୋଟେ ଛୁଆଟେ ଥିବ ପୁରା କଳା ମଣିଷ ଟେ।
ସେଇ। ଦିଅ ଛାଡ ତା। ଯୋଉ ସେ ହଁ ତାରି କଥା ତ ସେଦିନ ସେଇଥି ପାଇଁ ଆଉ ଗାଲୁ ମାରି ଦେଲନି ଆଉ ନାଇଁ। ମୁଁ ଖାଉ ଥିଲି ସେ କଣ କହିଲା କି ନା। ନାହିଁ ସେଟା ସେ ଦେଇ ଥିଲା ମୁଁ ତାକୁ ଫେରେଇ ଦେଲି ଇଏ ସିଏ।
ହଁ।
କହି ଦେଲା ମନକୁ ଗୋଟା କାହାଣୀ। ନୁହଁ କି?
ହୁଁ ଶୁଭିିଲାନି ତୋ କଥା।
ମୁଁ କହିଦେଲି ମନ୍ କହିଦେଲା ସେ ମନ ଗୋଟେ କାହାଣୀ
ହଁ।
ହୁଁ। ହଁ ତାପରେ ମୁ ବହୁତ ଥର ମାଗୁ
ତାକୁ ମଗୁନୁ ଦେଖିଆ ହଜାର ଟଙ୍କା ଦେଉଛି ନା ନାଇ।
ହା ନାହିଁ ଆଉ ତାକୁ କରନ୍ତି।
ତାକୁ ମାଗୁନୁ କହ ଦେଇଥା ନୋବୁତ
ସେ କୁଆଡେ ଦବ ଆଉ ଯୋଉ ହାଲୋ।
ହୁଁ।
ଆ ଯୋଉ ଆପଣ ବି ଟେକ୍ କରନ୍ତି ନା କଣ?
ମୁଁ ପାଠ ପଢି ବି ଟେକ୍ କରିନି।
କହୁନୁ ତୁ କଣ କରୁ?
ବି ଟେକ୍ ବି ଟେକ୍ ବି ଟେକ୍। କିନ୍ତୁ ଆଉ ଛଅ ବର୍ଷ ବି ଟେକରେ ପଳେଇଲାଣି ମୋର।
ହଁ।
ଜିମ୍ ଗଲେ କେମିତି ହବ।
ଭଲ ହବ ଯେତିକି ଆପଣ କୃଷ୍ଣ କଳା ରଖିଛନ୍ତି ତାଠୁ ଆହୁରି ଭଲ କୃଷ୍ଣ କଳା ପାଇବେ। ପୁରା କୁତି ଦେଖେଇଦେବେ।
ହ ମୁଁ ଭାବୁଥିଲି ସେ କୁ ଏମତି ଏମତି ଯାଇଥାନ୍ତି।
ସକାଳୁଆ ଯଦି କହିବେ ଯିବା।
ଆମ କେ ବାହାର ଯାଇ
ସକାଳୁ ଆର ଆର ପାର୍ଶଠୁ ସକାଳୁ ଯଦି ଚାହିଁବେ ଆମେ ସକାଳୁ ଆଉ ବାହାରିବା ଡେଲି ସକାଳୁ। ଯିବା କରିବା ଆସିବା କ୍ଲାସ ଯିବା।
ହୁଁ।
ମାନେ ଆପଣ ସିଆଡେ କ୍ଲାସ ଯିବେ ଆମେ ଇଆଡେ କ୍ଲାସ ଯିବୁ। ନା କି ଆପଣ ଆମ କଲେଜକୁ ପଳେଇଆସିବେ ନା ଆପଣଙ୍କ କଲେଜ ଯିବୁ ଏଟା ତ ଅସମ୍ଭବ।
ହୁଁଁ କିନ୍ତୁ ସକାଳୁ ଟିକେ ହେଇଥିଲେ ହେଇଥାନ୍ତା।
ରବିବାରେ ଯିବା ଏଇ ଗୋଟେ କଥା।
ହୁଁ ଯେ ସମସ୍ତେ ଯିବେନି
ସମସ୍ତେ ଯିବେ ନ ଯାଆନ୍ତୁ ତମ ଆପଣଙ୍କର ଯାଇକି ଆସିବ କଣ ଅଛି।
ହଁ ଆପଣ ଙ୍କର ମୋର ଆ ଆପଣ ମୋର ତ ଗଲେ ଇଏ ବବୁଲୁ ବି ଯିବ।
ହଁ ଯିବ
ତାହେଲେ ଭଲ ହେଲା।
ହ ନିଅନ୍ତୁ ଯେ
କି ଆପଣ ଗଲେ ହବ ହଁ
ହୁଁ ହଁ। ମୁଁ ଗଲେ ସତ୍ୟମ ଯିବ। ମୁଁ ଯିବି ମାନେ ସତ୍ୟମ ଯିବ।
କେଜାଣି ସେ ଯିବ କି ନାଇଁ।
ହୁଁ ନଯାଉ ସିଏ ନ ଗଲେ ଆମର କେନ୍ତି ଯିବ। ମୁଁ କଣ ସିକିନି ନା କମରମର ବି ପଳେଇ ଆସିବ ଅମର କହିଲେ ଅମର ବି ଯିବ। ଅମର ଉଠି ପଡ଼ିବ ଯିଏ ବି ଗଲେ ଉଠିପଡିବ। ପାଠ ନା କହିଲେ ଉଠିବନି।
ହଁ ହଁ ତାହଲେ ତ ଭଲ କଥା ଯାଇଥାନ୍ତେ ଟିକେ ଭଲ ହେଇଥାନ୍ତା।
ହୁଁ ଯିବା। ଆପଣ ବି ତ ଶିଖିଛନ୍ତି। ଆମେ ବି ତ ଶିଖିଛ ଯିବୁ ପୁରା ଡାଉନ ଡାଉନ ମାରିଆ। ପୁରା ଥବଡ଼ା ହେଇକି ଆସିବେ।
ଯେତିକି ଶିକ୍ଷା ଆମେ ନେଲୁ ଆମେ ବି ଶିଖେଇଦେବୁ। ଆମେ ଶିଖେଇଦେବୁ।
ହଁ ହ। କଣ କହିଲେ?
ବେ ଆମେ ଶିଖେଇଦବୁ ଆପଣଙ୍କୁ କେତେ ସମୟ ଲାଗିବ।
ହଁ। ସେମିତି ହେଲେ ହବ।
ହଁ।
ନହେଲେ ନହଲେ ଠିକ ଇଏ ହବ।
ହୁଁ ହଁ।
ଆଉ କଣ? ଆଉ ପ୍ରୋଟିନ ଫୋଟିନ ଖାଇବାକୁ ପଡିବ ନା କଣ?
ସେ ପରିଡା।
ହଁ।
ବର୍ଷେ ପୁରା।
ହଁ।
ଷ୍ଟାର୍ଟ ହେଇନି କିଛି ୟେଶ ଆଜ୍ଞା।
ହ ହଁ।